ହ୍ୟାଲୋ କେମିତି ଅଛ?
ହଁ ଭଲ ଅଛି ଆପଣ?
ହଁ ମୁଁ ବି ବହୁତ୍ ଭଲସେ ଅଛି। ଆଉ ମୁଁ କଣ ଶୁଣୁଥିଲି ଆପଣ କାଳେ ବହୁତ୍ ଭଲ ସୁନ୍ଦର ସୁନ୍ଦର ମେହେନ୍ଦୀ କରନ୍ତି?
ଆଜ୍ଞା ମୁଁ ଭଲ ମେହେନ୍ଦୀ କରେ।
ହଁ ଆଉ ଆପଣ କଣ ମେହେନ୍ଦୀର କିଛି ଶିକ୍ଷା ମାନେ ଶିଖିଛନ୍ତି ନା ସେମିତି ଛୋଟବେଳୁ କେମିତି କଣ ଶିଖିଲେ କଣ କେମିତି ଟିକେ କଣ ଜଣେଇବେ କି ଆମକୁ?
ହଁ ଛୋଟ ବେଳୁ ତ ମୁଁ ସେମିତି ମୋର ହ ଏଇ ମେହେନ୍ଦୀ ଆଉ ଚି୍ ଚିତ୍ର ଅଙ୍କନ ପ୍ରତି ଟିକେ ଇଛା ଥିଲା ର ଧୀରେ ଧୀରେ ସେମିତି ଆଙ୍କି ଆଙ୍କି ଖାତା ପେନ୍ ପେନସିଲ୍ ହେକରେ ଯେମିତି ସେମତି ଧୀରେ ଧୀରେ ଧୀରେ ଧୀରେ ଆଙ୍କୁ ଆଙ୍କୁ ପୁରା ବହୁତ୍ ବଢିଆ ସେ କଲି ତାପରେ ଏବେ ପୁରା ପରଫେକ୍ଟଲି ଯେମିତି ଗୋଟେ ପରଫେକ୍ସନାଲ୍ ଡିଜାଇନ୍ ର ହିସାବ କରୁଛି ଆଉ। ବହୁତ୍ ଗାଳି ଗୁଲଜ୍ କରିଛନ୍ତି ଘରେ ଆଉ ଆକୁ ଛାଡିଦେଏ ସବୁ ଭଲ ନୁହଁ ପାଠ ପଢ। ଆକୁ ଛାଡିଦେ ସବୁ କିଛି ଠିକ୍ ନୁହଁ ଭଲ ନୁହଁ ଆ ଦେରେ କିଛି ହେଇପାରିବନି କିନ୍ତୁ ଏବେ ମୁଁ ଭାରି ଖୁସି। ହଉଛି କି ମତେ ଯାହା ହଉ ଏଇଟା ମୋର ଗୋଟେ ଥିଲା ବୋଲିକି ମତେ ସେଥିରୁ ଏତେ ଇନକମ୍ ବି କିଛି କରିବା ପାଇଁ ପଡୁଛି।
ନିଶ୍ଚିନ୍ତ ନିଶ୍ଚିନ୍ତ ରୂପରେ ଏଇଟା ଗୋଟେ ଆପଣଙ୍କର ଭଗବାନ ଗୋଟେ ଆପଣଙ୍କୁ କଳା ଦେଇଛନ୍ତି। ଆଉ ଆପଣ ଆକୁ କାଇଁ ଛାଡ଼ିବେ? ଆଉ ଯାହାକୁ ଯୋଉଟା ଦେଇଛନ୍ତି ତାକୁ ସୁନ୍ଦର ଭାବରେ ଗ୍ରହଣ କରିକି ସେଇଥିରେ ନିଜ କ୍ୟାରିଅର ଟା ବନେଇଲେ ଗୋଟେ ସୁନ୍ଦର କଥା ହବ ଆଉ ଆଉ ହଉଛି ଯେ ଆପଣ ଏଇଟା ପାଇଁ କିଛି ଶିଖିନାହାନ୍ତି ସେମତି ମନକୁ ମନ କରିଛନ୍ତି ନା? ତାହେଲେ ଏଇଟା ଆପଣଙ୍କର ଗୋଟେ ମାନେ ଅନ୍ତର୍ନିହିତ ଗୁଣ ମାନେ ଯୋଉ କହିବନି ମାନେ ଗୋଟେ ଗୋଟେ ଗୁଣ ଯେ ମାନେ ଆପଣଙ୍କର ଏଇଟା ଗୋଟେ କଳା ଆକ୍ଚୁଆଲି।
ହଁ।
ହଁ ମୁଁ କହିଲି ଆଉ ଆପଣଙ୍କୁ
ହବି
ହବି ଆମ ମୋର ସେମିତି ମୁଁ ତ ଜାଣିନି ଆଜି ଯାଏ ଜାଣିପାଇଲିନି କଣ କଳା ଅଛି କିନ୍ତୁ ସେମିତି ମତେ ଚିତ୍ର କରିବାକୁ ଭଲ୍ ଲାଗେ। ସେମିତି କେମିତି ଏମତି ବହୁତ୍ ବି ଭଲ ଚିତ୍ର କରେନି। ନର୍ମାଲ ଚିତ୍ର କରେ ଆଉ ସେମିତି ଟିକେ ଉଁ ମୋର ସବୁ ମିକ୍ସ ଏଠୁ ସେଠୁ ଏମତି ଏମତି ଗୋଟେ ପର୍ଟିକୁଲାର ଜିନିଷ ପ୍ରତି ସେମିତି ମୋର ସେମତି ନାଇଁ ବିଭିନ୍ନ ପ୍ରକାର ଜିନିଷ ପ୍ରତି ଇଚ୍ଛା ଆଉ। ଆପଣ ଏଇ ଯୋଉ ମେହେନ୍ଦୀ ଫେହେନ୍ଦୀ ଯୋଉ କରନ୍ତି ସେରା ପାଇଁ କେତେ କଣ ପଇସା ନା କଣ କେମିତି ଟଙ୍କା ନିଅନ୍ତି? କେତେ କଣ ହାତ ଗୋଟେ ହାତ କୁ କେମିତି କଣ କେମତି କଣ ସବୁ କରନ୍ତି?
ହୁଁ ଯ ମୁଁ ତ ଠିକ୍ ସେ ଜାଣିନି କି କିଏ କାହାର କୋଉ କେତେ ପଇସା କି କେତେ କଣ କିନ୍ତୁ ମୁଁ ନିଏ ଧରକ ଗୋଟେ ମେହେନ୍ଦୀ ଗୋଟେ ଫୁଲର ଆମେ ଯେମତି ଗୋଟେ ଛୋଟ ଫୁଲ ନର୍ମାଲି ଆମେ କରୁଚେ ତ ତାର ବି ଅଲଗା ପ୍ରାଇସ୍ ଆଉ ବାହାଘରରେ ଯୋଉ ମେହେନ୍ଦୀ ହୁଏ ତାର ବି ଅଲଗା ପ୍ରାଇସ୍। ଆଉ ଆମେ ଯେମିତି ରଜରେ କି କିଛି ପର୍ବପର୍ବାଣୀରେ ଯୋଉ ମେହେନ୍ଦୀରେ ଫୁଲ କରୁ ତାର ବି ଅଲଗା ପଇସା ଥାଏ। ତ ଯୋଉମାନେ ଆସନ୍ତି ଆମ ପାଖକୁ ମୋ ପାଖକୁ କରିବାକୁ ସେ ସେମାନଙ୍କ କର ମେହେନ୍ଦୀ ନେଇକି ଆସନ୍ତି ଆଉ ଡିଜାଇନ୍ ବି ନେଇକି ଆସନ୍ତି ତ ତାଙ୍କୁ ଦେଖିକିନା ମୁଁ ଗୋ ଟେ ହା ମାନେ ଫୁଲ୍ ହାତ ଯୋଉଟା ଆମର ବାହାଘର ମେହେନ୍ଦି ହୁଏ ମୁଁ ତା ଧେରେ ତିନି ହଜାର ପାଖାପାଖି ନିଏ। ଆଉ ଯୋଉ ଗୋଟା ଆମର ନର୍ମାଲ୍ ଡିଜାଇନ୍ କିଛି ପର୍ବପର୍ବାଣୀରେ ତା ଦେହରେ ଦୁଇଶହ ତିନିଶହ ମେହେନ୍ଦୀ ନେଇକି ଡିଜାଇନ୍ ନେଇକି କଥା ଆଉ।
କଥା ଆଉ ଓହୋ ଯିଏ ଯେମି ତି ଡିଜାଇନ୍ କୁହନ୍ତି ସିଏ ସେମିତି ଡିଜାଇନ୍ ହିସାବରେ ଆପଣ ପଇସା ନିଅନ୍ତି ତି ଆଉ। ଓ ହୋ ଯା ହଉ ଆପଣ ତ ଖୁବ୍ ଅଳ୍ପ ବୟସରୁ ଯା ହଉ ନିଜ ରୋଜଗାର ପନ୍ଥା ଟା ବାଛି ଦେଲେଣି ଆଉ ଏଉଟା ଏ ଗୋଟେ କହୁଛି ସୁନ୍ଦର୍ କଥା। ଆଉ ଆପଣ ଘରକୁ ବି ଯାହଉ କିଛି ସାହାଯ୍ୟ କରିପାରୁଥିବେ ନା ଏଥିରୁ?
ଆଜ୍ଞା।
ହଁ ବଢିଆ କଥା ଯାହା ହଉ ଆପଣ ସୁନ୍ଦର ଭାବରେ କରୁଚନ୍ତି। ଆଉ
ଆଉ ଆକୁ ନେଇକିନା ଆମକୁ ଆଉ ଗୋଟେ ବି ଭଲ ସୁବିଧା ମିଳୁଚି। କାରଣ ଆଜିକାଲି ତ ବଜାରରେ ଦେଖୁଥିବେ କେମିତି କେମିକାଲ୍ ର ସବୁ ଆସୁଛି ମେହେନ୍ଦୀ ହେଇକା। କିନ୍ତୁ ମୁଁ ଭାବିଛି କି ଯେମିତି ଘରେ ତିଆରି କରିକିନା ଯେମତି ଆଗରୁ ପତ୍ରରେ କରୁଥିଲେ ସେ ଯେମିତି କରୁଥିଲେ ମୁଁ ସେଇଭଳିଆ କରିବା ପାଇଁ ଚେଷ୍ଟା କରୁଛି ଯେମିତି ଆଉ ଟିକେ ଲୋକମାନେ ପ ସନ୍ଦ କରିବେ। ଲୋକମାନାନଙ୍କର ପସନ୍ଦ ଆସିବ ଉ ଘର ତିଆରି ଗୋଟେ ଜିନିଷ ହାତରେ ଲଗେଇବେ ତା ଦ୍ଵାରା କିଛି ଆଜିିକାଲି ତ ଦେଖୁଛନ୍ତି କେତେ କେମିକାଲ୍ ମିଶୁଚି। ସେଥିରେ କାହାର ବହୁତ୍ କଷ୍ଟମର ଆସୁଚନ୍ତି ମେହେନ୍ଦୀ ଲଗେଇ ସାରିଲା ପରେ ତାଙ୍କ ହାତରେ ଫଳି ଯାଉଚି।
ହଁ-ହଁ ଆପଣ ଏଇ ଯୋଉ ମେ ହଁ ଆପଣ ମେହେନ୍ଦୀଟା ନିଜେ ଘରେ କରୁଚନ୍ତି ନା କିଣୁଚନ୍ତି? ନା କୋଉ କମ୍ପାନୀର କିଣିଲେ ଭଲ କେମିତି କେମିତି ଲଗେଇବା କଥା? ଆଉ ଆମେ ତ ଏପଟେ ଏଇ ଯୋଉ ଜାଇନା ଆଉ ସେଇ ଯୋଉ ପୁରୋହିତ ଏଇରା ଯୋଉ ଜଣାଶୁଣା କମ୍ପାନୀ ଅଛି। ଆଉ ଏଇରା ଲଗଉଛୁ ଆଗରୁ ଏଇ ସବୁ କମ୍ପାନୀର ଭଲ ଭଲ ଚାଲୁଥିଲା ଭଲ ଚାଲୁଥିଲା ମାନେ ଏଥିରେ ମାନେ ଲୋକ ଆଉ କିଛି ଟେନସନ ନଥିଲେ ଏଇଟା ସବୁ ବଢିଆ ପଡୁଥିଲା। କିନ୍ତୁ ଏବେ ତ ସେମିତି ହଉନି ଏବେ ହଉଚି ମାନେ ଇଏ ହେଇଯାଉଛି କିଛି ହଁ କିଛି କିଛିଟା ପଡୁଛି କିଛିଟା ପଡୁନାହିଁ ଏମିତି ଘଟଣା ହଉଛି ଆପଣ ସବୁ କୋଉ ମେହେନ୍ଦୀ ବ୍ୟବହାର କରୁଛନ୍ତି?
ମୁଁ ତ ସବୁବେଳେ କାବେରୀ
କାବେରୀ
ମାର୍କେଟ ରୁ ଲଗାଏ। ଓ ଏବେ ମୁଁ ମୋର
ତାରି ପାଖରୁ ଲଗଉଛି ଆଉ ତା ହିସାବରେ ସେ ଯେମତି ବତଉଛି ସେମତି ମୁଁ ଲଗଉଛି ଆଉ।
ହଉ ହଉ ବଢ଼ିଆ କଥା। ଆଉ ଗୋଟେ କଥା ଶୁଣୁନାହାନ୍ତି ଯେ ହଉଛି ମେନ୍ କଥା ଯେ ଯଦି ଗୋଟେ ମଣିଷ ଏମିତି ଖାଲି ପାଲ ଏମିତି କରିବ। ତାହେଲେ ଆପଣ ସେଥିରେ ପଇସା ପାଇବେନି। ଆପଣ ଯଦି ଗୋଟେ ନିଜେ ପାର୍ଲର ଖୋଲିବେ ଯଉଥିରେ ମେହେନ୍ଦୀ ସେଣ୍ଟର କରିବେ। ତାପରେ ପିଲାମାନଙ୍କୁ ବି ମେହେନ୍ଦୀ ଶିକ୍ଷା ଦେବେ। ମାନେ ଗୋଟେ କୋର୍ସ କଲେ ଯେ ମେହେନ୍ଦି କେମିତି କରିବେ? ନୂଆ ନୂଆ ଡିଜାଇନ ତାପରେ ତିଆରି କରିବେ ଯଦି ସେମିତି ସବୁ କରିବେ। ତାହେଲେ ଆପଣ ମାନେ ବହୁତ ସୁନ୍ଦର ଭାବରେ ମେହେନ୍ଦି ଫେହେନ୍ଦି ସବୁ କରିପାରିବେ। ଆଉ ଆମର ଏପଟେ ବି ବହୁତ ଲୋକ ମେହେନ୍ଦୀ କରୁଛନ୍ତି ଆଉ ସେଇଥିରେ ବି ବହୁତ ମାନେ ଭଲ ଭାବରେ ରୋଜଗାର ସବୁ କରୁଛନ୍ତି। ଆଉ ଏମିତି କଥା। ଆଉ ଲୋକମାନେ ବି ଏଇଥିରେ ନିଜ ଘର ଚଳଉଛନ୍ତି ବସଉଛନ୍ତି। ଆପଣ ବି ଏଥିରେ ବହୁ ଉନ୍ନତି କରିବେ ସେଥିରେ କୌଣସି ଦ୍ୱିଧା ନାହିଁ। ଯେ ହଉଛି ମୋର ଘଟଣା ହଉଛି ଆପଣ ଓ ଏବେ ନୂଆ ନୂଆ ଆରମ୍ଭ କରିଛନ୍ତି ଯେ ଜଣଙ୍କ ସହିତ କରୁଛନ୍ତି ବା ଇଏ କରୁଛନ୍ତି। ଆଉ କିଛି ଦିନ ପରେ ଆପଣ ନିଜର ଗୋଟେ ଖୋଲିବେ ପାର୍ଲର ଫାର୍ଲର ଆଉ ନା
ମୁଁ ଜଣଙ୍କ ଥ୍ରୋ ରେ ଜଣ ମତେ ଡାକନ୍ତି ଜଣେ ମୁଁ ତାଙ୍କ ଥ୍ରୋରେ ଯାଏ। କିନ୍ତୁ ଏବେ ମୋତେ ମୋ ନିଜ ଅର୍ଡର ଆସିଲେଣି। ଯୋଉଟା ମୋ ପାଖକୁ ଆସେ ମୋ ବ୍ୟକ୍ତିଗତ ଅର୍ଡର ଯୋଉଟା। ଉଁ ସେଇଟା ଏବେ ଧୀରେ ଧୀରେ ଆସିଲାଣି କିନ୍ତୁ ମୁଁ ଏବେ ବି ଶିଖୁଛି ଯେମିତି ଘରେ ମୋ ସାଙ୍ଗ ଯେମତି କରୁଛି ମୁଁ ବି ତା ପାଖରୁ ସେମତି ଶିଖୁଛି। ହୁଁ। ସେଇ ଯଦି ହବ ମତେ ସେଇ ମେହେନ୍ଦୀରେ କରିବି ଆଉ କାରଣ ମୁଁ ବି ଯେତେବେଳେ ସେ ମେହେନ୍ଦୀ କିଣୀ ଆଣୀ ବ୍ୟବହାର କରୁଥିଲି ମାର୍କେଟ ର ମେହେନ୍ଦୀ ତା କିଛି ଦିନ ପରେ ଦେଖିଲି କି ମୋ ହାତରେ ବି ଇନ୍ଫେକ୍ସନ୍ ହେଲା ଆଉ ମୋ ଭଉଣୀ ହାତ ହାତରେ ବି ଇନ୍ଫେକ୍ସନ୍ ହେଲା ତ ତା ପରେ ଆଉ ମୁଁ ସେ ମେହେନ୍ଦି କୁ ଆଣିବାକୁ ଚାହୁଁନି ଆଉ। ନିଜେ କେମିତି ତିଆରି କରିବ ସେଇ ହିସାବରେ କ
ଉଁ ହୁଁ ହୁଁ ହୁଁ। ନା ବଢିଆ ଆପଣ ସେଇଠି ଶିଖନ୍ତୁ ଯେତ୍ ଶିଖିଲେ ତ ବହୁତ କିଛି ଜିନିଷ ମାନେ ବହୁତ ଭଲ ହୁଏ ଆପଣ କରନ୍ତୁ। ଆଉ ପ ଭଲ ହେବ ଆପଣଙ୍କର ଭଲ ହେବ ଆଉ। ଆପଣ ସେଇଠି ଶିଖିବା ପାଇଁ କଣ କିଛି ପଇସା ପତ୍ର ସେମାନେ ନେଉଛନ୍ତି?
ନାଇଁ ମୁଁ ସାଙ୍ଗ ଯେହେତୁ ସିଏ ତାର ସିଏ ମତେ କହିଲେ କି ଆମେ ଦି ଜଣ ମିଶିକି ଗୋଟେ ବିଜନେସ୍ ଟାଇପ୍ କରିବା ସିଏ ମତେ ମେହେନ୍ଦି ଦବ ମୁଁ ତା ମେ ହେନ୍ଦୀ କୁ ନେଇକି ବିକ୍ରି କରିବି ଯୋଉ ମୁଁ ଯୋଉ ଅର୍ଡରକୁୁ ଯାଊଛି। ଅର୍ଡର ରେ ନେଇ ବିକ୍ରି କରିବି ତ ତା ଥ୍ରୁରୁ ସେ ମତେ ସେଠିକି ଶିଖେଇଦବ।
ଓ ହୋ! ନା ତାହେଲେ ଏଇଟା ତ ଗୋଟେ ବଢ଼ିଆ ମାନେ ପରସ୍ପରର ସୁ ସାହାଯ୍ୟ ବି ହେବ। ପରସ୍ପର ପାଇଁ ଆପଣ କାମ ବି କରିବେ ନା କି?
ଆଜ୍ଞା।
ହଁ ଆଉଟା ଗୋଟେ ବଢିଆ କଥା ଯାହା ହଉ। ଆଉ ଉଁ ଯାହା ହଉ ସୁନ୍ଦର ଲାଗିଲା ଆପଣଙ୍କ ସହିତ କଥା ଆଉ ଆପଣ ଏଇ ଯୋଉ ଉଁ ଯୋଉ ସାଙ୍ଗ ସହିତ କରୁଛନ୍ତି ଓହୋ ଦି ଜଣଙ୍କର ଲାଭ ହଉଛି ଆଉ ବଢିଆ କଥା ଆଉ ଯଦି ଗୋଟେ ମଣିଷ ତ ମାନେେ ବାହାଘର ମେହେନ୍ଦୀ ଫେହେନ୍ଦୀ ସବୁ କରିବ ଆପ ଆମର ସେମିତି ଗୋଟେ ଅର୍ଡର କରିବାର ଥିଲା ନା ଯେ ଆପଣ ପାଖାପାଖି କେତେ ଟଙ୍କା ନେବେ?
ମୁଁ ମୁଁ ତ ମେହେନ୍ଦୀ କରୁଛି ତିନି ହଜାର ରୁ ଆପଣ ଯେତିକି ମେହେନ୍ଦୀ ର ଫୁଲ ଡିଜାଇନ ଦେଖି ଦେବେ ଆଉ।
ହୁଁ ହୁଁ ତାହେଲେ ଠିକ୍ ଅଛି ମୁଁ ଆପଣଙ୍କୁ କହିବି ଯଦି ଆମର ଏପଟିକ ଆବଶ୍ୟକ ହେଲେ ତାହେଲେ ମୁଁ ଆପଣଙ୍କୁ କହିବି ନିଶ୍ଚିନ୍ତ ଯେ ଆଉ କେମିତି କଣ ହେଲା ଦରକାରୀ ଯଦି ହବ ମୁଁ ଆପଣଙ୍କୁ କହିବି। ଆମର ଏପଟେ ବି କେହି ମେହେନ୍ଦୀ ମାନେ ସେମିତି ଲଗେଇବା ଲୋକ ନାହାନ୍ତି। ଆଉ ଯଦି ହେଲା ମୁଁ ଆପଣଙ୍କୁ ଜଣେଇବି କହିବି ଆଉ। ଆଉ ଗୋଟେ କଥା କଣ କହୁଥିଲି ଯେ ଆପଣ ଏଇ ଯୋଉ ମେହେନ୍ଦୀରୁ ପାଖାପାଖି ମାସକୁ କେତେ କଣ ରୋଜଗାର କରିଦଉଛନ୍ତି?
ସେମିତି ତ କିଛି ନାହିଁ ତ ଯେତେବେଳେ ଯାହା ଅର୍ଡର ଆସିଲା ସେତେ
ସେଇ ହିସାବରେ ରୋଜଗାର କରୁଛନ୍ତି ଆଉ ନା? ଆଉ ଠିକ୍ ଅଛି ଆ ଭଲ କଥା ଆଉ ଉଁ
କର୍
ହୁଁ ଆଜ୍ଞା, ଆଜ୍ଞା, ଆଉ ହଉ ତାହେଲେ ମୁଁ ରଖୁଛି। ଆମେ ପରେ କଥା ହେବା ଆଉ।
ହଉ ମୁଁ ରଖୁଛି ଆଜ୍ଞା। ଆମେ ପରେ କଥା ହେବା।
ଆଜ୍ଞା।